ହାଲୋ
ହଁ ଆପଣ ଏବେ କଣ କରୁଛନ୍ତି ଫାଙ୍କା ଅଛନ୍ତି ତ
ହଁ ଫାଙ୍କା ଅଛି କଣ ଏଇ ରଜ ପାଇଁ ସବୁ ସଫା ସୁତୁରା ଚାଲିଛି ଆଉ।
ହଁ ଆମର ତ ବି ସେମିତି କାଲି ସଫା ହଉଥିଲା ଯେ ଆଉ ମୁଁ ଟାଇମ ଦେଇ ପାରିଲିନି ଘର ସବୁ ଝଡାଝୁଡି ପୋଛା ପୋଛି ହଉଥିଲା ଆଜି ତ ସକାଳୁ ଯେହେତୁ କାଲି ତ ଆଉ କିଛି ହେଇପାରିବନି ମାନେ ଆମେ ଝିଅ ମାନେ ତ କିଛି କାଟିବେନି ଆଜି ଚୁନା ସବୁ ଆଣ ବିରି ଆଣ ସବୁ ହେଇସାରଲାଣି ଆଉ ଆଉ ଆମଟା ତ ରଜ ଟା ବହୁତ ଭଲ ଭାବରେ ପାଳନ ହୁଏ ଆଉ ଦଶହରା ଟା ତ ତାଠୁ ଆହୁରି ବହୁତ ଭଲ ଭାବରେ ପାଳନ ହୁଏ ଦଶହରା ତ ମାନେ ଆମର ଯୋଉ ଦଶ ଦିନ ସ୍କୁଲ କଲେଜ ସବୁ ଛୁଟି ହେଇଯାଏ କଣ ଧାନ କଟା ଛୁଟି ଯାଏ ସେଇ ସମୟରେ ଆମେ ସବୁ ମାନେ କଣ ଆଗରୁ ଘର ଫର ଝାଡି ଦଉଥିଲେ ଏବେ ତ ଆଉ ପଢା ସାରିଲା ପରେ ଆମେ ଘରେ ଅଛୁ ତ ସେଇ ଆଗରୁ ଦଶ ଦିନ ଆଗରୁଝ ଝଡା ଝୁଡି ସବୁ ସାରିଯାଏ ଆଉ ତାପରେ ଦଶ ପ୍ରଭୁତା ଜାଣିଥିବେ ମାନେ ମେଢ ଦେଖିବା ପାଇଁ କେତେ ସମସ୍ତେ ଉତ୍ସାହିତ ଥାଆନ୍ତି ଆଉ ଆପଣଙ୍କ ଗାଡେ ଦଶହରା କେମତି କଣ ପାଳନ କରାଯାଏ।
ଆମ ଇଆଡେ ତ ଦଶହରା ପୁରା ଫେମସ ଆଉ ଜାଣିଥିବ ତ ମାନେ ଭୁବନ ଗାଁ ଦଶହରା ପୁରା ଫେମସ ବୋଲି
ହଁ ହଁ ଭୁବନରେ ତ ଯୋଉ ବଳଦ ଯାତ୍ରା ବି ହୁଏ।
ହଁ ବଳଦ ଯାତ୍ରା ଆମର ଏପଟେ ବଳଦ ଯାତ୍ରା ପୁରା ଫେମସ ରାତି ଅନିଦ୍ରା ହେଇକି ପୁରା ଲୋକ ଦେଖନ୍ତି ରାତି ବାରଟାରୁୁ ଲାଇନ କଟିିବାରୁଛି ସକାଳ ନଅଟା ଦଶଟା ହାତେ ପୁରା ଫେମସ ଏଠି ମାନେ ବଳଦ ପଛକୁ ପଛ ଯାଉଥିବେ। ତା ପଛରେ ଯୋଉଁ ଡିଜେ ତା ପଛରେ ଯଉ ଇଏ ସବୁ ନିଅନ୍ତି କୁମ୍ଭୀର ହଉ ଏ ଯୋଉ ଅ ପାଣ୍ଡା ହଉ ନ ଟ୍ରେନ କରିକି ହଉ। ଜଗନ୍ନାଥଙ୍କ ମୂର୍ତ୍ତି ହଉ ସବୁ ଏମତି ପିଲା ସବୁ ଓଡିଶୀ ନା ନାଚଥିବେ ତାକୁ କୁ ସବୁ ସବୁ କରିକି ଏମିତି ସବୁ ନିଅନ୍ତି ଆଉ ମାନେ ବହୁତ ବଢିଆ ହୁଏ ରାତି ସାରା ଅନିଦ୍ରା ହେଇକି ଲୋକ ଦେଖନ୍ତି। ସେଇଠି ସବୁ ମାନେ ଦୋକାନ ବଜାର ବି ସବୁ ମାନେ ସାଇଟ ରେ ଛଣାଛଣି ଦୋକାନ ସବୁ ପଡ଼ିଥିବ ଏମିତି ସବୁ କୁୁରକୁରି ଚିପ୍ସ ଏମିତି ସବୁ ପଡିଥାଏ ସେଇଟା ସବୁ ଚାର ପକେଇକି ଲୋକ ଲାଇନ ରେ ବସିକି ସବୁ ଦେଖୁଥାନ୍ତି କ ଛାତରେ କି ଚାର ପକେଇକି ଦାଣ୍ଡରେ ସବୁ ବ ଦେଖନ୍ତି ଖଟ ଫଟ ପକେଇ ଦେଇକି
ହଁ ଆମେ ବି ତ ଯାଉ ସେ ପୂବ ଦଶହରା ଦେଖିବା ପାଇଁ ଆଉ ଆମେ ସମସ୍ତେ ସାଙ୍ଗ ହେଇକି ଯାଉ ଦଶହରା ଆଉ ରାବଣ ପୋଣି ଦେଖିବା ପାଇଁ ତ ଆମେ ମାନେ ପୁରା ସନ୍ଧ୍ୟା ବେଳୁ ଯାଉନି କେତେ ଭିଡ ହୁଏ ଲୋକ ପୁରା ଠେଲାଠୁଲି ତ ଆମେ ଅଧିା ବେଳୁ ଯାଇକି ବସିଥିବୁ ସେଇଠି ମାନେ କୋଉଠି ଟିକେ ଫାଙ୍କା ଜାଗା ହେଲେ ଫାଙ୍କା ଜାଗା ହେଲେ ଯାଇକି ମାନେ ଟିକେ ରାବଣ ପୋଡିଲା ଟିକେ ଯେମିତି ଫାଙ୍କାରେ ଦେଖିବୁ ଯେତେ ଫାଙ୍କାରେ ବି ଦେଖିଲେ ମାନେ ଯାହାହେଲେ ବି ଦେଖିବେିକ ରାବଣ ପୋଡିଲ ପୁରା ଠେଲା ଠେଲି ହେଇଯାଏ ତ ମୁଁ ଡରିକି ବି ଯାଏନି ଆଉ ବାସ ଯେତେବେଳେ ଯୋଉ ଯାତ୍ରା ଯାଆନ୍ତି ବଳଦ ଯାତ୍ରା ଦେକି ସେତେବେଳେ ବି ତାମକୁ ଯାଏ ଯୋଉ ସବୁ ମେଢ ଏକାଠି ହେଇଥିବେ ବଳଦ ଯାଉଥିବ ଆଉ ବଳଦ ମାନେ ଯୋଉ ସଜ ମାନେ ତାଙ୍କୁ ଯୋଉ ସବୁ ସଜବାଜ କରିଦେଇଥିବେ ବହୁତ ବଢିଆ ଲାଗେ ସେଇଟା ବେଶୀ ଦେଖିବାକୁ ଭଲ ଲାଗେ ଆଉ କୁହୁ ଯେ ବଳଦେବ ନିଶା ଦେଇ ଦିଅନ୍ତି ତୋରାଣୀରେ ଯେହେତୁ ସେ ଯେମତି ଯେ ରାତି ସାରା ଚାଲିବ ଆଉ ଦଶହରାରେ ତ ଜାଣିଥିବେ ଯେ ଆପଣଙ୍କ ଗାଁ ରେ ଯେହେତୁ ଆପଣ ଜାଣିଥିବେ ସବୁ କେତେ ମାନେ ଦୋକାନ ସବୁ ପଡିଥିବ ଖାଇବା ଦୋକାନ ତ ବେଶୀ ଆଉ
ଖାଇବା ଦୋକାନ ତ ପୁରାଁ ଖାଇବା ଦୋକାନ ତ ପୁରା ଆମ ଏପଟେ ମାନେ କିବାକୁ ଗଲେ ପୁର ବରା ତ ପୁରା ଏପଟେ ପୁର ଫେମସ ବରା ବରା ତା ସତ ଏପଟେ ସବୁ ଚଟପଟା ସବୁ ଖାଇବା କରାହେଇଥିବ ଚାଉମିନ ଫମିିନ ମୁଁ ତ ଆବଣ ପଡି ଜମା ଦେଖିବାକୁ ଯାଇନି ଯୋଉ ଭିଡ ହୁଏ ଦଶମ ଦିନ ବଣ ପୋଡି ହୁଏ ଏ ଯୋଉ ଭିଡ ତା ସାଙ୍ଗକୁ ପୁଣି ଯୋଉ ବଳଦ ବାହାର କରିଥା ଯାତ୍ରା କରିବା ପାଇଁ ରାସ୍ତାଘାଟ ପୁରା କନ୍ଦି କେଉଁଠି ଫାା ନଥିବ ସବୁ ସାହି ଗଳିକନ୍ଦିରେ ସବୁ ଗୋଟେ ଗୋଟେ ଡିଜେ ସବୁ ସାହିରେ ଗୋଟେ ଗୋଟେ ଡିଜେ ଗାଡ଼ି ବାହାର କରିକି ରଖିଥିବେ ଲୋକ ଏତେିଟରେ ଆଉ ଗଳନ୍ଦରେ ଆସ କି ହୁଏନି ସେ ଯଉୁ ମୁଁ ରାବଣ ପୋଡି ଦେଖିବାକୁ ଯାଇନି ମୋ ସାଙ୍ଗ ମାନଙ୍କ ଘରେ ଯୋଉଠି ସେମାନେ ଯଦି ଯାଇଥାନ୍ତି ରାବଣପୋଡି ଦେଖିବା ପାଇଁ ମୁଁ ତାଙ୍କୁ କହିଦେବି କି ମତେ ତମେ ଭିଡିଓ କଲ କରିଦିଅ ମୁଁ ଦେଖିଦେବି ରାବଣ ପୋଡି ନହେଲେ ମତେ ଫଟୋ ଉଠେଇ ଛାଡିଦବ ମୁଁ ଦେଖିଦେବି ମୁଁ ସେ ଯବୁ ଜମା ଯାଏନହିଁ ରାବଣ ପୋଡିି ଦେଖିବାକୁ ଏତେ ଭିଡରେ ମୁଁ କହିବି ଆମ ଘର କେତେ ତ ଯାତ୍ରା ଯାଉଛି ମୁଁ ସେଇଠି ବସି ଚାର ପକେଇକି ପଛେ ଦେଖିବି ରାବଣ ପୋଡି ସେ ଯବୁ ଜମା ଦେଖିବାକୁ ଯାଏନି। ଆଉ ର ତମ ଦଶରାରେ ହେଟି ଆମର ତ ଏଠି ସବୁ ହୁଏ ସବୁ ଜିନିଷ ପତ୍ର ଆମର ତ ଦଶରା ଏଠି ଫେମସ ବୋଲି ଏ ଆମ ଆମ ଯେହେତୁ ଦଶରା ଯେମିତି ଗୋଟେ ଆମ ପର୍ବ ଅ ଆମ ଘର ଦ୍ଵାରା ସେମାନେ ସବୁ ମାନେ ଲିପା ପୋଛା ଝଡା ଝଡି। ସବୁ ମାନେ ସବୁ ଜିନିଷ ମାନେ ସବୁ ଝଡ଼ାଝଡ଼ି ସଫାସଫି ଏମିତିକି ଡବା ହବାର ସବୁ ଜିନିଷ ପତ୍ର କାଢ଼ି ତାକୁ ପଲିଥିନରେ ପଶିଦେବେ ଡବା ହବା ସବୁ ସଫାସଫି କରିଦେବେ ଘର ସବୁ ପୁରା ପୁରା ସଫାସୁତୁରା ରଖିଦେବେ। ନୂଆ ଡ୍ରେସ ତ ଜିଦିଥିବ ଦଶହରା ମାନେ ଯାହା ପର୍ବ ମାନେ ଆମ ଏପଟେ ଏ ଯୋଉ ପୁରା ସବୁ ଡ୍ରେସ ଫ୍ରେସ ସବୁ କିଣାକୁଣି କରି ସବୁ ପିଠା ପଣା ସବୁ ତିଆରି ହେଇଥିବ ଏପଟେ ମାନେ ବଳଦକୁ ମାନେ ଏତେ ଭଡିଆ ସଜେଇଥିବେ ଯେ। ପୁରା ଆଖି ଠାକିଯିବ ବଳଦ ଏତେ ମାନେ ବହୁତ ସୁନ୍ଦର ସଜା ହେଇଥିବ ଘୁଙ୍ଗୁର ତାକୁ ପିନ୍ଧା ହେଇଥିବ ସେମାନେ ବହୁତ ସୁନ୍ଦର ଦେଖାଯାଆନ୍ତି ଘୁଙ୍ଗୁର ପିନ୍ଧିଲେ ବଳଦ ଗୁରା ଆଉ ତାଙ୍କୁ ମାନେ ତାଙ୍କ ମାନଙ୍କର ବହୁତ ଯ ତ୍ନ ବି ନିଅନ୍ତି ଏପଟେ। ମାନେ ଯେହେତୁ ବଳଦ ଗୁରା ଏତେ ବଡ ଚାଲି ଚାଲି ଯାଉ ଛନ୍ତି ସବୁ ତାଙ୍କ ଗୋଡ ହାତ ସବୁ ବିନ୍ଧା ବିନ୍ଧି କ ତ ତାଙ୍କର ବହୁତ ତାଙ୍କର ଯତ୍ନ ନିଅନ୍ତି ତାଙ୍କୁ ମଝିରେ ମଝିରେ ତାଙ୍କୁ ଖାଇବାକୁ ଦିଅନ୍ତି ଘାସ ନେଇଥିବେ ନହେଲେ କଦଳୀ ଫଦଳୀ ନେଇଥିବେ ତାଙ୍କୁ ଖାଇବାକୁ ଦେବେ। ଯେହେତୁ ଏତେ ବାଟ ଚାଲି ଚାଲି ଯାଉଛନ୍ତି ତାଙ୍କ ଗୋଡ ହାତ ବି ଘଷି ଦେବେ ପାଣି ଗୋଟେ ଜାଗାରେ ନେଇଥିବ ଗୋଟେ ମାଣ୍ଡିଆ ପରିକା ଗୋଟେ ଜାଗାରେ ସେଇଠି ପାଣି ନେଇକି ଯାଇଥିବେ ତା ପାଇଁ ଟଲିରେ ବୁହାଇକି ପାଣି ନେଇକି ଯାହତୁ ଯାତ୍ରାରେ ଯାଉଛନ୍ତି ନା ଟଲି ଗୋଟେ ତା। ଗୋଟେ ପେଟେ ଭିଡି ଦେଇଥିବେ ମାନେ ସେ ଯୋଉଟା ଟାଣୁଥିବେ କି ଗାଡି ଜାର ଟଲି ଟା ପାଣି ଗୋଟେ ଯାର ଟେ ରଖି ଦେଇଥିବେ ସେଇଥିରେ ଢାଳି ଦବେ ପାଣି ସେ ପିଏ ତାକୁ ତାପରେ ନେଇ। ଯାଆନ୍ତି ଟିକେ ତାଙ୍କୁ ଅପେକ୍ଷା କରି ତାକୁ ନେଇକି ଯାଆନ୍ତି ବେଶୀ ମାନେ ହେଇଯିବ ରାତି। ତି ସକାଳ ନଅଟା ଦଶଟା ହେଇଯାଉଛି ଯୋଉ ବୁଲି ବୁଲି ତାକୁ ଯଦି ବେଶୀ କାଟିଲା ତାକୁ ତାଲେ ସକାଳ ଛଅଟା ସୁଦ୍ଧା ତାକୁ ଆଣିନା ଗ ପସେଇ ଦିଅନ୍ତ ତମେ ପଛେ ଡିଜେ ନେଇକି ବୁଲ କିନ୍ତୁ ବଡ ତାକୁ ନେଇ ଆସନ୍ତି ସେମାନେ।
ହଁ ତ ଯାତ୍ରା ରେ ବଳଦ ମାନଙ୍କୁ ତ ବହୁତ କଷ୍ଟ ସହିବାକୁ ପଡେ ଆଉ ଆମେ ବି ଦେଖିଥାଉ ଦଶରାରେ ତ ଦୁର୍ଗାଷ୍ଟମୀ ବି ଆପଣଙ୍କ ଆଡେ ଆମେ ବି ଯାଉ ସେଠି ମାନେ ସବୁ ମେଡ ମାନଙ୍କ ପାଖରେ ପୂଜା କରାଯାଏ ସେଠି ଦୁର୍ଗାଷ୍ଟମୀ। କରାଯାଏ ଦୁର୍ଗାଙ୍କୁ ତ ପୂଜା କରାଯାଏ ଦଶହରା ଦଶ ଦିନ ଯାକ ଯେହେତୁ ତାଙ୍କର ନବରାତ୍ରି ହୁଏ ନଅ ଦିନ ଆଉ ଲାଷ୍ଟ ଦିନ ଦଶହରା ଦଶମୀ ଦିନ କୁହନ୍ତି ଦଶହରା ଟା ଆଉ ନବମୀ ଦିନ ଆପଣ ଜାଣିଥିବେ ସେ ଦୁର୍ଗା ପୂଜାରେ ଯଉ ନଅ ଦିନିଆ। କ ମାନେ ଯୋଉମାନେ କରନ୍ତି ସବୁ ନବରାତ୍ରି ତ ସେଥିରେ ମାନେ ପିଆଜ ରସୁଣ ଖାଆନ୍ତିନି ଆଇଁଷ ଖାଆନ୍ତିନି ଖଟା ବି ଆମର ଇଆଡେ ଖାଆନ୍ତିନି ଆଉ ଯୋଉ ଛୋଟ ଛୋଟ ଝିଅ ମାନଙ୍କୁ ମାନେ ନଅ ବର୍ଷ ଯାଏ ଯୋଉ ଝିଅ ମାନଙ୍କୁ ବର୍ଷକରୁ ନଅ ବର୍ଷ ଯାଏ। ସୁବୁ କନ୍ୟା ପୂଜନ ହୁଏ ତାଙ୍କ ପାଇଁ ଆମେ କଣ କରୁନା ମାନେ ଯେବେ ନବରାତ୍ରି ଚାଲିବା ଆଗରୁ ହିଁ କିଣି ଆଣିଥାଉ ଛୋଟ ଛୋଟ ଛୁଆଙ୍କ ପାଇଁ କ୍ଲିପ ଆଉ ସଜବାଜା ଜିନିଷ ଅଳତା ଆଉ ନେଲପଲିସ ଛୋଟ ଛୋଟ ଯୋଉ ଓଢଣୀ ତାଙ୍କ ମୁଣ୍ଡରେ ପକେଇି। ପୂଜା କରାଯାଏ ଆଉ ତାଙ୍କ ପାଇଁ ଡ୍ରେସ ପାଉଁଜି ଏମିତି ଆଉ ଛୋଟ ଛୋଟ ପ୍ରସ ଆଣୁ ସେଇଥିରେ ମାନେ ଯିଏ ଯାହାର ସଖ୍ୟ ଅନୁସାରେ କି ଶହେ ଟଙ୍କା ଦେଇପାରିବ କି ପାଆଁଶ ଟଙ୍କା ଦେଇପାରିବ ଯେତିକି ଟଙ୍କା ପୁରାଇ ଦିଅନ୍ତି ଆଉ ସେମାନଙ୍କୁ ଖାଇବାରେ ପୁରୀ ଆଉ ସୋଲା ତରକାରୀ ମଟର ମିଶା ହେଇକି ଆଉ ଖିରି ତାଙ୍କୁ ଆଉ ଦିଆ ମାନେ ଖାଇସାରିଲା ପରେ। ସେ ଯେତେବେଳେ ଯିବେ ତାଙ୍କୁ ମାନେ ଜୁଆର ହେଲେ କି ସେଇ ପଇସା ଟା ଦିଆଯାଏ ମାନେ ସେ ଯେମିତି ଯେ ଦୁର୍ଗାଙ୍କର ସେ ମାନେ ରୂପ କୁହନ୍ତି ଆଉ ଦଶହରାରେ ତ ଜାଣିଥିବେ। ଆପଣଙ୍କ ଆଡେ ଯେହେତୁ ହଉଛି କେତେ ଭଲ ହଉଛି ଆଉ ଏଠି ବି ଆମର ଦଶରା ହଉଛି ନା କୋଉଠି ମାଇଁଶ ର ଦଶରା ଟା ହି ବହୁତ ବଢିଆ ଭାବରେ ହୁଏ ଆଉ ସେଠି ତ ବହୁତ ବଡ ବଡ ମାନେ ମିନା ବଜର ତିନି ଚାରିଟା ପଡି କି ଯେମିତି ବଡ ପଡିଆର ହୁଏ ତିନି ଚାରିଟା ଅଲଗା ଅଲଗ ଜାଗାରେ ଛାଡ। ଛାିଡି ଛାଡ଼ିକି ପଡିଥିବ ଆଉ ସେଠି ଯାତ୍ରା ବି ହୁଏ ଦଶହରା ବେଳକୁ ସେଠି ବି ତ ବହୁତ ମାନେ ଭିଡ ହୁଏ ମାଛି ଗଳିବାକୁ ବି ଜାଗା ନିବ ମାନେ ଏତେ ଭିଡ ହୁଏ ସେଠି ଦଶହରା ସେଠି ବହୁତ ବଢିଆ ଭାବରେ ହୁଏ ଆଉ ଦୁର୍ଗାଙ୍କ ମେଢା ତ ଆଉ ଦେଖିବେ କେତେ ବଢିଆ ଭାବରେ ସଜା ହେଇଥିବ ଯେମିତି କହିବେ ଯେ ମା ପୁର ଅବ୍ରିଭାବ ହେଇଛନ୍ତି ବୋଲି ଆଉ ଦୁର୍ଗାଙ୍କୁ ଦେଖିଲେ ମାନେ ତାଙ୍କ ଆଖି ଦେଖିଲେ ଲାଗିବ ଯେ ମାନେ ଯେମତି ସତରେ ମା ଅଛନ୍ତି ଏଠି ଆଉ ଦୁର୍ଗା ପୂଜାରେ ତ ବହୁତ ବଢିଆ ବଢିଆ ମାନେ କେତେ ପ୍ରକାରର ବେଲୁନ ସେ ଯୋଉ ମାଛ ବେଲୁନ ସେତ ଛୋଟ ଛୁଆଙ୍କ ମାନେ ଆକର୍ଷଣ। କରେ ଆ ଏଇ ଯୋଉ କୁକୁଡା ବେଲୁନୁ କେତେ ପ୍ରକାର ଖେଳନା ଦୋକାନ ବି ସେଠି ପଡିଥାଏ ତ ଆମେ ତ ଗଲେ ବି ଛୁଆଙ୍କ ପାଇଁ ମାନେ ଖେଳନା ଆଣୁ ଆଉ ସବୁ ପ୍ରକାରର ଯୋଉ ଘର ସଜା ଜିନିଷ ବି ପଡିଥାଏ ଯେମିତି ଫୁଲ ଦାନି ଆଉ ଛୋଟ ଛୋଟ। ଯୋଉ ମାନେ ସବୁ ସଜେଇବା ପାଇଁ ଘରେ ଫୁଲ ଯୋଉ କାନ୍ଥରେ ମାରିବା ପାଇଁ ଯୋଉ ସବୁ ଷ୍ଟିକର ରଙ୍ଗୀନ ର ଆଉ ତାପରେ ଦଶହରା ତ ବହୁତ ବଢିଆ ଆଉ ସେ ଦଶରା ବେଳକୁ ଆପଣ ଜାଣିଥିବେ ଯେ ଯୋଉ ଯୋଉ ଦିନ ବିଜୟା ଦଶମି ମାନେ ରାବଣ ପୋଡ଼ି। ଆଉ ରାବଣକୁ ତ ଜାଣିଥିବେ ତା ଭିତରେ କେତେ ବାଣ ପଶିଥିବ ଯେମିତି ଯିଏ ତୀର ମାରିବ ସେ ଏକା ଥରେ ଫାଟେ ବେଶ କିନ୍ତୁ ଏଇଟା। ଆଉ ବଡ ମାନେ ପୁରା ଖୋଲା ପଡିଆରେ କରନ୍ତି ଯେମିତି କାହା ଘର ଫର ପାଖରେ ନଥିବ ଯେହେତୁ ନିଆଁ ଟା ଜଳିବ ନା ନିଆଁ ଟା ଜଳିଲେ କାହା ଘରେ ଲାଗିଯିବ। କି କଣ ସେଥିପାଇଁ ବି ସାବଧାନ ସେମାନେ ମାନେ ରୁହନ୍ତି ଆଗରୁ ପୁରା ଖୋଲା ପଡିଆରେ ହୁଏ ଆଉ ବଡ ରାବଣ ତ ହୁଏ ଇଆଡେ ଆଉ ଆମ ଗାଁ ରେ ବି ମାନେ ଛୁଆ ମାନେ ଯୋଉ ଛୋଟ ରାବଣ କରନ୍ତି ପୁରା ଛୋଟ ଛୋଟ ଛୋଟ ପିଲାମାନୋନେ ବି କରିକି ମାନେ ସେ ରାବଣ ପୋଡି। କରନ୍ତି ଆଉ ଆପଣଙ୍କ ଆଡେ ଯୋଉ ସବୁ ଦଶରା ପୂର୍ବରୁ ଯୋଉ ପୂର୍ବ ପ୍ରସ୍ତୁତି ହୁଏ ଏ ସବୁ ଘର ଫର ରଙ୍ଗ ରୁଙ୍ଗୀ ଦିଆଯାଏ ନା ନାଇଁ।
ହଁ ରଙ୍ଗ ନାହିଁ। କି। ରଙ୍ଗ ତ ଦିଆ ହୁଏନି କିନ୍ତୁ ଘର ଫର ସବୁ ସଫା ସୁୁତୁରା ହୁଏ ମାନେ ସବୁ ଝଡାଝଡି କରିଦିଅନ୍ତି ଅଳନ୍ଦୁ ଫଳନ୍ଦୁ ଯଦି ଲାଗିଥିବ ସେୁ ସବୁ ଝଡାଝଡି କରିଦିଅନ୍ତି ପୋଛା ପୋଛି କରିଦିଅନ୍ତି ଧୁଆ ଧୁୋଇ କରିଦିଅନ୍ତି ଘରକୁ। ରଙ୍ଗ ଫଙ୍ଗ ଦିଆ ହୁଏନି ଆଉ। ସବୁ ଚାଲେ ଆଉ ମାନେ ପିଠା ପଣା କିନ୍ତୁ ହୁଏ ଯେହେତୁ ମା ଦୁର୍ଗାଙ୍କର ପୂଜା ଗୋଟେ ପିଠା ପଣା। ହୁଏ ତମ ସେପଟେ କହୁଛନ୍ତି କି ଆମିଷ ତମେ ଆଡେ ଖାଉନ ଏପଟେ କିନ୍ତୁ ଆମିଷ ଖାଆନ୍ତି। ସମସ୍ତେ ଆମିଷ ଖାଆନ୍ତି କିନ୍ତୁ ଏଠି ଅଷ୍ଟମୀ ମାଙ୍କର ଅଷ୍ଟମୀ ପୂଜାଟା ନା ବହୁତ ଧୁମଧାମ ରେ କରାଯାଏ ଯେମିତି ଯୋଉ କଖାରୁ କଣ କଖାରୁ କାଟିକି ଯୋଉ କଣ ବଳିଚା ଯୋଉ କୁହନ୍ତି ସେଇଟା ମାନେ ଦିଆଯାଏ ଆଉ। ଯେଉ ଅ। ଏପଟେ ମାନେ ରାତି ଟା କିନ୍ତୁ ବହୁତ ବଢିଆ ମାନେ ଏତେ ଲାଇଟିଂ ମାନେ କରଥିବ ମାନେ ଡିଜେ। ଫିଯେ ବାଜିକି। ମାନେ ଯାହା ହଉଥିବ ଗାଁ ଟା ପୁରା ମାନେ ପୁରା ଆଲୋକିତ ହେଇଯାଉଥିବ ମାନେ ପୁରା ଧଡ଼କରେ ମାନେ ବହୁତ ମାନେ ଇଏ କରନ୍ତି ରାତି ଅନିଦ୍ରା ହେଲେ ଲୋକମାନୋନେ ପୁରା ମାନେ କିଏ କହିବ ରାତି ଅନଦ୍ରା ହେଲେ ଆକୁ ବୋରିଂ ଲାଗିବ କି କଣ ଲାଗିବ ମାନେ କିଛି ରହିପାରିବୁନି କି କିଛି ନହିଁ କିନ୍ତୁ ମାନେ ବହୁତ ବଢିଆ ହୁଏ କି ସବୁ ଲୋକ ଚାହିଁକି ରାତି ଅନିଦ୍ରା ହେଇକି ରହିଥାନ୍ତି ଠିକ ସକାଳ ସାତଟା ବେଳକୁ ମାନେ ସବୁ ମାଙ୍କର ମୂର୍ତ୍ତି ଯୋଉ ଭସାଣି ପାଇଁକା ସବୁ ଆସିଥିବେ ମାଙ୍କ ମୂର୍ତ୍ତି ଗଡା ଅ ସବୁ ଅ ମାଙ୍କର ସବୁ ମାନେ ରୂପ ଅବତାର ନେଇକି ୁ ଆେ ସବୁ ମ ସ ହେଯ ସ ପାଞ୍ଚଟାଢ଼େ ପାଞ୍ଚାରୁ ସୁ ସ୍ତ ଲୋକ ମ ଚୁ ଉଠିକିନା ଯିବ ସବୁ ଗାଧା ପାଧା କରିକି ଆସି ସବୁ ପୂଜା ଥାଳି ଧିକି ସବୁ ରେ ହେକି ମାନେ ଠିଆ ହେଥିବେ ମା ଆସେ ତ ତାଙ୍କୁ ନୂଆ ଲୁଗା ନହେଲେ ଏଇ ପୂଜା ବନ୍ଦାବନ ଥାାଡ଼ି ନଡ଼ିଆ ହେଉ କଦଳୀ ହଉ ଏନି ସବୁ ପୂଜା କରିବାକୁ ସବୁ ଟ୍ରାକ୍ଟରରେ ମାନେ ଗୋଟିେ ଗୋଟ କିନା ମାଆଙ୍କ ମୂର୍ତ୍ତିକୁ ନେଉଥିବେ ଗୋଟେ ଗୋଟ କିନା ପୂଜା ସବୁ ଚାଲିଥିବ ଏମିତି ସବୁ କରନ୍ତି ଆଉ ମାନେ
ହଁ ଏବେ ମୁଁ ଟିକେ ଏବେ ମୁଁ ଟିକେ ରହୁଛି। ମୋର ରୋଷେଇ ଅଛି ପରେ ଲଗଉଛି।
ହଁ ଆଚ୍ଛା ହଉ ତାହେଲେ ତମେ ରଖ ରଖିଦିଅ ଆଉ।
ହଁ।